ଆଜି ଆରେ କଣ କରୁଛ?
ଏଇଠି ମୁଁ ଉପମା ତରକାରୀ ଆଉ ବରା ଆଳୁ ଚପ ତରକାରୀ ଖାଇକି ବସିଛି।
ଆରେ ଆରେ ତମେ ଏତେ ଜିନିଷ ଖାଇଲ ମତେ ଟିକେ ଦେଲନି।
ନାଇଁ ତମେ ବା ଆଳୁ ପରଟା ଖାଇଛ।
ଆଛା ଆଉ ତମେ ମତେ ତାହେଲେ ଲାଷ୍ଟ କୁ ଏମିତି କହିଲ ନା।
ହଁ।
ଆଉ ମୁଁ କଣ କହୁଥିଲି କି ତମେ ଆଜି ଆମେ ଏଇ ସବୁ କାମ ସରିଗଲା ପରେ ଯଦି ଆଜି ପାଗ ଟା ଭଲ ଦେଲା ତାହେଲେ ଆମେ ଫାଇନାଲି ରାବିଡି ଲସି ପିଇବାକୁ ଯିବା।
ପଇସା ଦ ତୁମେ ଦବ ଆଉ ଆମେ ଖରା ବେଳେ ରାବିଡ ଲସି ପିଇବାକୁ ଯିବା ନା ସନ୍ଧ୍ୟା ବେଳେ ଯିବା ମତେ ଟିକେ କହିଲ।
ଆରେ ଓଭିଓସ୍ଲି ଖରା ବେଳେ ହିଁ ରାବିଡି ଲସି ପିଇବାକୁ ଯିବା ନା ପଇସା ତ ମୁଁ ଦେବି ମୁଁ ପୁରା ପ୍ରଥମରୁ କହିକି ଅଛି ମୁଁ ପଇସା ଦେବି ବୋଲି ତମେ ଯେତେ ଚାଲି ମତେ ଅମୁଲ କୁଲ ଦେଇଥିଲ ନା ନାଇଁ। ତ ମୁଁ ହିଁ ଦେବି ନା।
ହଉ ଠିକ ଅଛି ତାହେଲେ। ଯଦି ତମେ ଦବ ରାବିଡି ଲସି ଆମେ ତ ଖରା ବେଳେ ଯିବା। ତାପରେ ଆମେ କଣ କରିବା ନା ସନ୍ଧ୍ୟା ବେଳେ ବି ମଧ୍ୟ ଯିବା କୋଉଠିକି କହିଲେ ଏ ଯୋଉ ବର ଗଡ ସ୍ରୁ ତ ନହେଲେ ମ କୋଉଠିକି ଯିବି ଟିକେ କହିଲ?
ଆମେ ନୁହଁ ବଡ ଗଡ ଫୁଡ କୋର୍ଟ ହିଁ ପଳେଇବା ଗୁପ୍ ଚୁପ୍ ଖାଇତେ ଆମ ଏପଟେ ଗୁପଚୁପ୍ ଦୋକାନ ନାହିଁ ତ ଆମେ ସେଦୂର ପଳେଇବା ଗୁପଚୁପ୍ ଖାଇବା ପାଇଁ।
ନା ଆମେ ଗୁପଚୁପ ନ ଖାଇକି ଅଲଗା କିଛି ବି ଖାଇପାରିବା ଆପଣ ଜାଣିଛନ୍ତି କି ନାଇଁ। ବରଗଡ ଫୁଡ କୋର୍ଟ ରେ ମୋମ ଫ୍ରାଏଡ ମମୋ ତିରିଶ ଟଙ୍କା ଆପଣ ଏଇଟା ଜାଣିଛନ୍ତି କି ନାହିଁ।
ଆରେ ଆରେ ଏଇଟା ତ ମୁଁ ଜମା ଜାଣିିନଥିଲି। ଏଇଠି ଆମେ ଯୋଉ ପହରଦିନ ଖାଇକି ଆସି ନଥିଲେ ମୋମୋ ଫ୍ରଏଡ ମୋମୋ। ଚିକେନ ଫ୍ରାଏଡ କି ପନିର ଫ୍ରାଏଡ ଚାଳିଶ ଟଙ୍କା ନେଇଥିଲା ସେଇଠି ତିରିଶି।
ହଁ। ସେଇଠି ଯୋଉ ଷ୍ଟିମ୍ ତିରିସି ଫ୍ରାଏଡ ବି ତିରିସି। ଆଉ ସେଠି କେପ୍ସି ଖାଲି ପଚାଶ ଅଛି। ଆଉ ଯଦି ଆପଣ ତନ୍ଦୁରୀ ଖାଇବେ ନା ତନ୍ଦୁରୀ ବି ତାଠାରୁ ଶସ୍ତାରେ ମିଳିଯିବ। ମାନେ ଚାଳିଶ କି ପଇ ପଇଁତିରିଶରେ ତନ୍ଦୁରି ବି ମିଳିଯିବ। କନ୍ଦୁରୀ ଟା ମୁଁ କେବେ ଖାଇନି ମୁଁ ସବୁ ମାନେ ଫ୍ରାଏଡ ଖାଇଛି ଆଉ କେପ୍ ସି ବି ମଧ୍ୟ ଖାଇଥିଲେ ଖାଇନି। ଭାବୁଛି ଏଥରକ ଯୋଉ ଯିବା ଫୁଡକୋଟ ସେଠି ଆମେ ତନ୍ଦୁରୀ ମୋମୋ ଖାଇକି ଆସିବା।
ଆରେ ନିଶ୍ଚିନ୍ତ। ତମେ ନୁହ ବ୍ୟସ୍ତ ହୁଅନି ମୁଁ ତନ୍ଦୁରୀ ମମ ତମକୁ ଦେଇଦେବି ଖାଲି ଆମର ଆଜି କାମ ସରିଲେ ହେଲା। ତାପରେ। ତମେ ତ ମତେ କହିଥିଲ ଗୁପଚୁପ୍ ଦବ ବୋଲି ତ ତମେ ଗୁପଚୁପ୍ ଦେଇଦବ ମୁଁ ତନ୍ଦୁରୀ ମୋମୋ ଦେଇଦେବି। ଆମେ ମିଶିକି ଗୋଟେ କିଟୀ ପାଟି କରିକି ଆସିବା।
ହଁ ହଁ ନିଶ୍ଚୟ ଆଉ ଆପଣଙ୍କ ବଡ ଭଉଣୀଙ୍କୁ ଆମେ ନେଇକି ଯିବାନା ନବା ନାହିଁ?
ହେ ତାକୁ କିଏ ନେଇକି ଯିବ ଆମ ବିଏମ୍ ଡ ସରି ଜିଟି ଫିଫ୍ଟୀ ସି ନା ସି ଷ୍ଟି ଫାଇବି ନା କେତେ?
ଜିଡି ସିକ୍ସ ଫିଫ୍ଟି।
ଜିଟି ସିକ୍ସ ଫିଫ୍ଟି ସେଇଥିରେ ତାକୁ ଆଉ ଜାଗା ହବନି ନବା ପାଇଁ। ତ ଆମେ ତାକୁ ନେଇକି ଯାଇପାରିବାନି। ତ ସେ ତା ପାଇଁ ଯଦି ହବ ଆଣିଦବା ନହେଲେ ନ ଆଣିବା। ସେ କଣ ଖାଉନି? ସେ ଆମଠୁ ଅଧିକ ଖାଉଛି ଅଧିକ ବୁଲୁଚି।
ହଁ ଜାଣିଛନ୍ତି କି ନାଇଁ ମୁଁ ଯେତେବେଳେ। ଯଉ ସିଏ ଯେତେବେଳେ ଲାଇବ୍ରେରୀ ଯାଉଥିଲେ ପାଠ ପଢିବା ପାଇଁ ଯେତେବେଳେ ଯାଉଥିଲେ। ଆପଣ ମତେ କହୁଥିଲେ କି। ମତେ ଟିକେ ନେଇକି ଛାଡି ଦେଇକି ଆସିଲୁ ଓ ମୋ ଲାଇବ୍ରେରୀ ପାଖରେ ଆଉ ମୋ ସବୁବେଳେ। ସେଇ ଜି ଟି ସିକସ ଫିଟିରେ ନେଇକି ତାଙ୍କୁ ସବୁବେଳେ ନେଇକି ଛାଡିକି ଆସୁଥିଲି ଯେତେବେଳେ ମୋର ଛୁ ଛୁଟି ଥିଲା ଏବେ ତ ଆଉ ମୋର ଛୁଟି ନାହିଁ ଆଉ ବି ତାଙ୍କୁ ନେଇକି ଛାଡି ପାରୁନାହିଁ। ତ ସିଏ ଏବେ ଚାଲି ଚାଲି ହି ଯାଉଛନ୍ତି। ତାହେଲେ ଗାଡିରେ ଯାଉଛନ୍ତି କିନ୍ତୁ ଆଗରୁ ମତେ କହୁଥିଲେ କି ମୁଁ ଚାଲିକି ଯାଇ ପାରିବି ନାହିଁ ତୁ ମତେ ନେଇକି ଚାଲେ ଆଉ ଆସିଲା ବେଳେ। ଯଉ ଚାଲିକି ଆସୁଥିଲେ କିନ୍ତୁ ଗଲା ବେଳେ ମୁଁ ନେଇକି ତାଙ୍କୁ ଛାଡିକି ଆସୁଥିଲେ। ଏଇଟା ଆପଣ ଜାଣିଛନ୍ତି?
ହଁ ପରା ତମେ ତାକୁ ଖରା ଦିନରେ ପୁଣି ସାଇକେଲ ରେ ତା କୁ ବସେଇକି ପୁଣି ତାକୁ ତମେ ନେଇକି। ମାନେ ଯାଉଥିଲ ତ ମାନେ। ହୁଁ ହୁଁ ମୁଁ ମାନିଗଲି ତମର କେତେ ଏନର୍ଜି ଅଛି। ମୁଁ ତ ତମ ଜି ଟି ସିକ୍ସ ଫିଫ୍ଟି ପଛରେ ବସିଲେ ତମକୁ ଜଣା ବି ପଡୁନଥିବ କି ବସିଛି। ସେଦିନ ଆମେ ଦେ ଯେତେବେଳେ ଦେବ ଅଙ୍କଲ ଦୋ କାନରୁ ବର୍ଷା ଟିକେ ଝିପି ଝିପି ପକେଇଲା ପୁରା। ଦୌଡି ସେ ଜିନିଷ ପତ୍ର ନେଇକି ତମେ ତ ପୁରା ରକେଟ ଭଳିଆ ଚଲେଇଲ ଯେ ମୁଁ ପୁରା ଡରିଗଲି।
ଆଉ ଆମ ଯୋଉ ଆମେ ଯୋଉ ଆଦିବାସୀ ମେଳା ଯାଇଥିଲେ ତମ ମାମୁ ଘରୁ ଯୋଉ ମୁଁ ସେଇଠୁ ନେଇକି ଆସିଥିଲି। ସେତେବେଳେ ବି ମୁଁ ବହୁତ ଜୋର ସେ ଚଲେଇଥିଲି କାରଣ ମତେ ସେତେବେଳେ ଲାଗିଲା। ମୋ ପଛରେ କେହି ବସିନାହାନ୍ତି ଆଉ। ଆପଣ ବ ଏତେ ପତଳା ଯେଜି ପଛରେ ବସିଲେ ବି କାହାର ଜଣା ବି ପଡୁନି। ସେଇ ଯୁଗୁରୁ ମୁଁ ମୋ ସ ସେଇଟାକୁ ବହୁତ ଜୋର ସେ ଉଡେଇଲି ଆଉ ଏକାଥେରକେ ଉଡେଇଲି ମାନେ ପାଞ୍ଚ ମିନିଟ୍ ଜାଗାରେ ମୁଁ ଦି ମିନିଟରେ ଆସିକି ଘରେ ପହଞ୍ଚି ଗଲି।
ହଁ ମତେ ସେଇଟା ପୁରା ଜି ଟି ସିକ୍ସ ଫିଫ୍ଟି ଭାଇବ୍ସ ହିଁ ଦେଇଦେଲା। ଯାହା କହିଲ ଆରେ ମୁଁ କଣ କହୁଥିଲି ମୋର ନା। ଆମେ ମୋ ଭାଇ ଥରେ ଜାଣିଛ ଏଇ ଦି ଦିନ ପୂର୍ବରୁ। ଆରେ ସେ କଥା ଛାଡ। ଆମେ ଯୋଉ ଯାଇଥିଲେ ଥଣ୍ଡା ପିଇବାକୁ। କାରଣ ଆମ ଘର ପାଖରେ କିଛି ଭଲ ଥଣ୍ଡା ଦୋକାନ ତ ନାହିଁ। ତ ସେଥିପାଇଁ ଆମେ। ଯାଇଥିଲେ କି ବି ଜେ ବିି ନଗର ପିଇବା ପାଇଁ ତ। ତମକୁ ସେଇ ଅନୁଭୂତି ଲାଗିଲା।
ସେଇଟା ମତେ ଭଲ ଲାଗିଲା ଯେ। କାରଣ ମତେ ଯିଏ ଗାଡି ସ୍ପିଡ ଚଲଉଥିବ। ମତେ ଗା ସ୍ପିଡ ବା ଗାଡି ବହୁତ ପସନ୍ଦ ସେଇ ଯୁଗୁରୁ ମୁଁ ସେଇଠି। ଇ ମତେ ଭଲ ଲାଗିଲା କିନ୍ତୁ ଘରକୁ ଆସିକି ଯେତିକି ମୁଁ ମଜା। କରିଥିଲି ମୋର ପୁରା ଖଜା ବାହାରିଗଲା।
ହୁଁ ହୁଁ ହାଁ ଯାହା କହିଲ ତମେ। ମୁଁ ବି ଅନୁଭୂତି କରିଛି ତମର କିପରି ରୂପେ ଖଜା ବାହାରିଲା। ହେଲେ ତମେ ସେଇ ସମୟରେ ବହୁତ ହିଁ ଖୁସି ଥିଲ ନା। ଖାଲି ତମେ କହୁଥିଲ କି ଖାଲି ଏଇଠି କି ମୋ ମାମୁଁ କିଏ ନ ଆସନ୍ତୁ କିଏ କିଏ ନ ଆ ସନ୍ତୁ ତ ବଟ ତମେ ତ ସେଇ ମୁହୂର୍ତ୍ତରେ ଖୁସି ଥିଲ। ତମେ ବହୁତ ଆନନ୍ଦ ଉଁ ଉପଭୋଗ କରୁଥୁଲ। ଆମେ ସେଠି ଥଣ୍ଡା ବି ପିଇକି ଆସିଲେ ତାପରେ ଆଉ ଆମେ ହଁ ଦେବ ଅଙ୍କଲ ଦୋକାନରୁୁ ଆମେ ଚକ ଫ୍ଲେକ୍ସ। ବି ନେଇକି ଆସିଲେ କେତେ ମଜା କଲେ ନା ହଁ ଆରେ ମୁଡୁକିି ବି ନେଇକି ଆସିଥିଲେ ଆରେ ବା ତାପରେ ତମର ଖଜା ବ ଯେମିତି ବାହାରିଲା ମୁଁ ତାକୁ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲି। ଇଏ କଣ।
ହଁ ଆପଣ ସେ କଥା ଚ୍ଛାଡନ୍ତୁ ଆମେ ଯୋଉ ଯାଇଥିଲେ ମାନେ ହା ତିି ପଛରେ ବସିକି ଯୋଉ ଯାଇଥିଲା ଆମେ ଗ୍ୟାରେଜ। ସେଇଠି ବି ଆମେ ଆପଣଙ୍କ ଭାଇ ଙ୍କୁ ଦେଖିଲେ ଆଉ ଉ ସେଇଠି ବି ସେ ମ୍ୟାଗି ନବାକୁ ଆସିଲେ କାରଣ ତାଙ୍କ ଘରେ ତାଙ୍କୁ କେହି ଖାଇବାକୁ ଦଉନଥିଲେ ସେଇଥି କୁ ସେ ତାଙ୍କ ହଁ ତାଙ୍କ ପାଇଁ ବି ମ୍ୟାଗି ନବାକୁ ଆସିକି ମ୍ୟାଗିକୁ ଖାଇକୁ ନିଜେ ଘରେ କରିକି ଖାଇବେ ବୋଲି ଆଣିଥିଲେ କାରଣ ତାଙ୍କ ଘରେ କେହି ନାହାନ୍ତି ଆଉ ତାଙ୍କ ଘରୁ ବି ଘରକୁ କିଏ ଥିଲେ ବି ତାଙ୍କୁ ଖାଇବାକୁ ଦଉନାହାନ୍ତି କାରଣ ସେ ବହୁତ ଦୁଷ୍ଟ ହଉଚନ୍ତି।
ଆରେ ସେ କଥା ନୁହ ସେ ଲୋକ ଟା କହୁଛି ମୁଁ ଘର ଖାଇବା ଖାଇବିନି। ଖାଲି ବାହାର ଖାଇବା ଖାଇବି ହେଲା। ବାହାର ଖାଇବା ଖାଇଲେ ସବୁବେଳେ କଣ ହବ ଦେହ ପା ଭଲ ମନ୍ଦ ଅଛି। ପୁଣି ଋତୁ ପରିବର୍ତ୍ତନ ହଉଚି ତାପରେ ତମେ ଦେଖିବ ସକାଳ ଦଶଟାରୁୁ ବାହାରି ଯିବ ରାତି ଦଶଟାକୁୁ ଯାଇକି ଘରକୁ ଫେରିବ ଏମିତି ହେଲେ ଆଉ କଣଟା ହବ। ସବୁବେଳେ ଯଦି ତମେ ବାହାରର ଫାଷ୍ଟ ଫୁଡ ଜାତୀୟ ଜିନିଷ ତମେ ଖାଇବ। ତାହେଲେ ତମ ଦେହ ଖରାପ ହବନି। ଏଥିରେ ନା କଣ ମୁଁ ଜିମ୍ ଯାଉଚି ଆରେ ଜିମ୍ ଖାଲି ଗଲେ ହବ କି ତମକୁ ତମ ଡାଏଟ ମେଣ୍ଟେନ କରିକି ରଖିବାକୁ ପଡିବ ନା। ସେ କହୁଚି ମୁଁ ଖାଲି ବାହାରେ ଜିନିଷ ଖାଇବି। ତମେ ତାକୁ ଟିକେ ବୁଝେଇ ଦବ ତ ବାହାର ଜିନିଷ ସବୁବେଳେ ଖାଇବା କଥା ନୁହେଁ। ଆମେ ଯେମିତି ବାହାର ଜିନିଷକୁୁ ଘରେ ବନିକି ଖାଉଚେ ସେମିତି ଖାଇବ।
ହଁ ଯେ ଏମିତି କେବେ ଗୁପଚୁପ୍ ବନେଇକି ଖାଇଥିଲେ ମ୍ୟାଗି ପାସ ତ ଚାଉମିନ ଗୁଡାକ ବାହାରୁ ନ କିଣିକି ଘରେ ବନେଇକି ଖାଇ ଦଉଛନ୍ତି ତାପରେ ଆମେ ଯୋଉ କୋଲଡ କଫି ଉ ତାକୁ ବି ଆମେ ଘରେ ବନେଇକି ଖାଉଥିଲେ। ତାପରେ ଓରିଓ ଶେକ୍ ହଉ ଗୁଡଡେ ଶେକ୍ ହଉ ଲସି ହଉ। ଆ ରାବିଡି ଲସି ହଉ ଯାହା ବି ହେଲେ ଆମେ ଘରେ ବନେଇକି ଖାଇଦଉଛନ୍ତି। ଆଉ ଦହି ପାଣି ବି ସମସ୍ତେ କେମିିକି ଖଆ ଯେମିତି କି ତାପରେ ଦହି ପାଣି କି ଆମେ ଘରେ ବନେଇକି ପିଇଦଉଛନ୍ତି ଆମେ କଣ ଜିନିଷ ଘରେ ବନାଉଛନ୍ତି। ମାନେ ସବୁ ଭଲ ଭଲ ଜିନିଷୁ ଗୁଡକୁ ବନେଇକି ଆଉ ସେଗୁଡାକ ଫାଷ୍ଟ ଜାଗରେ ବହୁତ ଭଲ ହୁଏ ଆଉ ଆମେମାନେ ମ୍ୟାଙ୍ଗୋ ଜୁସ୍ ମଧ୍ୟ ଘରେ ବନେଇକି ଖାଆନ୍ତି ଯୋଉମାନେ କି ମାନେ ବଡ ବଡ ଗ୍ଲାସକୁୁ ଚାଳିଶ ଟଙ୍କା ଆଉ ମିଡିୟମ ଗ୍ଲାସକୁୁ ଓ କୋଡ଼ିଏ ଟଙ୍ଗା ଦେଇକି ପିଅନ୍ତି ଆମେମାନେ ତାକୁ ମାଗେଣାରେ ହିଁ ଘରେ ବନେଇ ଦିଅନ୍ତି। ଆମ୍ବ ପାଣି ଆଉ ଉ ଯୋଉ ଚିନି ପକେଇ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତି ଆଉ ଆପଣ ଯଦି ପାଣି ଜାଗାରେ ଖି ର ବି ନେଇପାରିବେ ଯଦି ଆପଣ ସେକ୍ କରିବେ କିନ୍ତୁ ଆମେ ତ ଜୁସ୍ କରୁଥିଲେ ତ ଆମେ ପାଣି ହି ନେଇଗଲେ ଆଉ ଆଉ ଗୋଟେ ସେଗୁଡାକ ଫାଷ୍ଟ ଥରକ ରେ ବହୁତ ଭଲ ହେଇଥିଲା ଆଉ ଆମେ ଥରେ ୱାଟରମେଲନ ଜୁସ୍ ବି ପିଥିଲେ ମାନେ ତରଭୁଜର ଯୋଉ ରସଟା ଆମେ ତାକୁ ବି ପିଇଥିଲେ ତା ସବୁ ତକ ଜିନିଷ ଆମେ ଘରେ କରିକି ଖାଉଛନ୍ତି। ତ ଆମକୁ ବାହାରକୁ ଯିବାକୁ ହିଁ ପଡିବନି ଖାଲି ସେଇ ଜିନିଷ ଗୁଡିକ ପାଇଁ ଆମକୁ ଖାଲି ସବୁ ଜିନିଷ ଦରକାର ଘରେ ତିଆରି କରିବା ପାଇଁ ଆଉ ମୁଁ ଭାବୁଥିଲି କି ଆମେ ଏବେ କେବେ ଗୋଟେ ଘରେ ଆଇସ୍କ୍ରିମ ବନେଇକି ଖାଇବା ମୁଁ ମୋବାଇଲ ରୁ ଦେଖିଦେଇଚି। ଏ ଯୋଉ ଆଇସ୍କ୍ରିମ କେମିତି ବନେଇବା। ସେଇଗୁଡାକ ମୁଁ ତମକୁ ପଠେଇବି ଆମେ ଦି ଜଣ। ତାକୁ କରିକି ଖାଇଦବା ଆଉ ଯଦି ହବ ଆମେ ମାନ ତାକୁ। ରୋ ଯୋଉ ବିକ୍ରି ବି କରିପାରିବା ଆପଣ ବି ଜାଣିଛନ୍ତି ଆପଣ ଗୋଟିଏ। ଆଇ ମାନେ ଯୋଉ ଆପଣ ମତେ ଦେଇଥିଲେ କି ଆମେ ତ ଏତେ ସବୁ ଭଲ ଭଲ ଜିନିଷ। କରୁଛନ୍ତି ଆମେ ଯଦି ରାମେଶ୍ବର ପାଖରେ ଯଦି ଗୋଟେ ଦୋକାନ ଖୋଲିବା ତାହେଲେ ଭଲ ହବ। ତାହେଲେ ମୁଁ ସେଇୟା ଭାବୁଛି ଆମେ ସତରେ ଗୋଟେ ଦୋକାନ ଖୋଲିକି ବସିବା। କାରଣ ଆମ ସବୁ ଜିନିଷ ଆମେ ଘରେ ବନେଇକି ଖାଇ ବିି ପାରୁଛନ୍ତି ଆଉ ବାହାରକୁ ଆମକୁ। କୁଆଡେ ବାହାର ଜିନିଷ କି କିଛି କେ। କେମିକାଲ ମଧ୍ୟ ବି ମିସଉନାହାନ୍ତି ତାହେଲେ ଆମେ ଘରେ କରିକି ବିକିଲେ ବି। ଆମର ବହୁତ ପଇସା ହବ ନା କଣ କହୁଛନ୍ତି।
ଆମର ଏଇ କଥ ରୁ ମନେ ପଡିଲା କି ଆମେ ଆଖୁ ରାସ ପିଇବା ପାଇଁ ଯାଇଥାନ୍ତେ ରାତି। ଟୱାର୍ ପାଖକୁ ହେଲେ ଖରା ଦିନ ସରିକି ଶୀତ ଦିନ ବି ହେଇଗଲା। ହେଲେ ଆମର ସେଇଟା ହେଲା ନାହିଁ ହଉ ମୁଁ ତାହେଲେ ଏବେ ରଖୁଛି ହେଲା।
ହ ରଖ।